ହଁ ନମସ୍କାର୍। ହାଲୋ। ହାଲୋ।
ଆଉ ସବୁ ଭଲ ନା?
ହଁ ସବୁ ଭଲ ତମ କଥା ବେଳେ ଅଟକି ଯାଉଛି କଣ ହଉଛି?
ନା ମୁଁ ତ ଠିକ୍ ଠାକ୍ କଥା ହଉଛି। ଆପଣଙ୍କୁ କଣ ଶୁବୁଥିବ ମୁଁ ଜାଣିନି।
ନାଇଁ ତମ କଥା ଗୁଡିକ କଟି ଯାଉଚି ତ
ମତେ କିନ୍ତୁ ଆପଣଙ୍କ କଥା ପୁରା କ୍ଲିଅର ଶୁଭୁଛି।
ହୁଁ।
ଏବେ କେମିତି ଶୁଭୁଛି କୁହ?
ହଁ-ହଁ ଭଲ ଅଛି।
ହୁଁ ଆଉ କଣ ଖବର କୁହ? ଆଉ ଭାଇ ସନ୍ଧ୍ୟା ଏଳେ କଁ ଖାଇଥିଲେ?
ସନ୍ଧ୍ୟା ବେଳେ ଏଇ ନର୍ମାଲ ଜଳିଖିଆ କରିଥିଲି, ଚା ପିଇଥିଲି ଆଉ।
ଚା ପିଇଥିଲେ ଆଉ
ନାଇ ଏ ଗୋଟେ ସାଙ୍ଗ ଗୋଟେ ଆସିଥିଲା ତ
ହଁ ଘର ପାଖ ସାଙ୍ଗ?
ହୁଁ ହୁଁ।
ନାଇ ଏବେ ଗାଁରେ ନା କଉଠି?
ହୁଁ ଗାଁ ରେ।
ଆଚ୍ଛା ଗାଁ ରେ ଅଛ?
ହୁଁ।
ଯୋଉ ଖିଆ ପିଆ କିଛି ହେଇନି ତାହେଲେ ଖାଲି ଚା ପିଆ ହେଇଚି।
ହୁଁ।
ଆ ବିଜୁଳି ମାରୁଚି ନା ସିଆଡେ?
ହୁଁ ବିଜୁଳି ବର୍ଷା ସବୁ ମାରୁୁଚି।
ଆମର ଇଆଡେ ବିଜୁଳି ଯେତିକି ମାରୁଚି ମାରୁଚି ତାର ପାଗ ଟା ବହୁତ ବହୁତ ଭଲ ଅଛି ଶୋଇବା ପାଗ। ପକୁଡି ପାଗ ହେଇଚି। ଆଉ ଆପଣ ଆଜି ତ ପୁରା ବିଜି ଜଣା ପଡୁଚନ୍ତି? କାମ ଦନ୍ଦାରେ ଆଉ ମୁଁ ସେ କଥା ଭାବୁଥିଲି କଁ କରିବା କଁ ନାହିଁ।
ହୁଁ।
ଆ ଉଁ ଆଉ ଭାଇ ଆଉ ଆସୁନାହାନ୍ତି ପକୁଡି ପକୁଡି ଖାଇବେ।
ହୁଁ ଯିବି ଯିବି।
ହଁ। ଆଉ ଭାଇ ଆମର ସେ ଯୋଉ ବିଲ ଟା ଅଛି ଆମର ବିକ୍ରି କରିବାକୁ ଚାହୁଁଚୁ। ଆଉ ନେଇ ଯାଉନାହାନ୍ତି ସେ ବିଲ ଟା କିଣିବେ କି?
କୋଉଟା?
ଆମର ଗୋଟେ ବିଲ ଅଛି, ବୁଝିଲ ନା ଭଲ ବିଲ ଟା ଚାଷ ବା ଦାମ ଚାଷ ତା ଦେରେ ଭଲ ହୁଏ ଆଉ ତା ସହିତ ବି ଫସଲ ଫସଲ ସବ୍ ଭଲ ହୁଏ ବାଲି ଜମିଟା ଆଉ ଯଦି ହବ ତମେ ଯଦି କହିବ ତାହେଲେ ନେଇଯାଆନ୍ତ ଆଉ ମୁଁ ଦେଇଦିଅନ୍ତି ବେଶ କି ଭଳିଆ ଟଙ୍କା ପଇସା କ ତା ଯେହେତୁ ସାଙ୍ଗ ସେଠୁ କମେଇକି ଟିକେ ଦେଇଦବା ଆଉ କଣ। ଆଉ ଯଦି ତ କହିବେ ଯଦି ଏମିତି କଥା ତାହେଲେ ଗୋଟେ କାମ କରନ୍ତୁ ଏଇ ପାଖାପାଖି କୋଉଠି ଗୋଟେ ଉ ଖୋଲିଦବା ଚାଲ ମିଶିକି ପାର୍ଟନରସିପ କରିକି। ଆଉ ରୋଡ ସାଇଡ ରେ।
ଆଚ୍ଛା।
ଅ କିଛି ଗୋଟେ ବ୍ୟବସାୟ ଆରମ୍ଭ କରିଦବା ବ୍ୟବସା ୟ ରେ କିଛି ନହିଁ ଆମର ଗ ଏ ସାଇଟର ଗୋଟେ ଗ୍ରୋସରୀ ଦୋକାନ। ତା ସାଇଡରେ ଗୋଟେ ଫାଷ୍ଟ ଫୁଡ ଦୋକାନ ତା ସାଇଡରେ ଗୋଟେ ଲୁଗା ଦୋ କାନ ଆଉ ସେଟା ଆମେ ର୍ଟନରକୁ ନେଇକି କରିବା ତମେ ତମ ସାଙ୍ଗ ଆଉ ମୁଁ। ତିନି ଜଣ ନେଇକି ଗୋଟେ ଆ ଖୋଲିବା ଦୋକାନ। ଆଉ କିଛି ନାହିଁ ଜାଗା ମୋର। ଆଉ ଇନଭେଷ୍ଟ ଆପଣଙ୍କର ସବୁ। ଦିଇ ଜଣଙ୍କର ରହିବ। ଆଉ ମୁଁ ଜାଗା ଟା ଦେଇଦେବି। ଆଉ ଯଦି କହିବ ତାହେଲେ କରି
ହୁଁ କରିବା କାହିଁକି ନ କରିବା।
କଣ କରିବେ ଆପଣ ଯଦି ଆସିବେ ତାହେଲେ ମିଶିକି କରିବା ବ୍ୟବସାୟ ଟା। କିଛି ଅସୁବିନା ନାହିଁ ଆମାଚିଙ୍ଗ ସେଣ୍ଟର ଗୋଟେ ଖୋଲିବା ଆଉ ଯଦି
ହେଲା ଭାବିଛି ତା ତା ସାଇଟ୍ ରେ ଗୋଟେ ବନମ ବୋଲି ଗୋଟେ ନର୍ସରୀ କରିବି ଯାହା ଯୋଉ ଫୁଲ ଗଛ ଲଗେଇବା ବର୍ଷା ଦିନ ନା ଲୋକ ବହୁତ ନେବେ। ଆଉ ସେ
ଆଚ ଅକ୍ଚୂଆଲି କେ ଆକ୍ଚୁଆଲି କେଇଟା କରିବ?
ଅ ଫାଷ୍ଟ ଫୁଡ଼ ଦୋକାନ ଗୋଟେ ରହିବ ସନ୍ଧ୍ୟା ନ୍ଧ୍ୟା ବେଳେ ହବ ଆଉ ତା ସାଇଟ୍ ରେ ଯୋଉ ଫଳମୂଳ ଦୋକାନ ଟା ରହିବ। ଯୋଉଟା କି ଆମେ ବ୍ୟବସାୟ କରିବାକି ଫଳ ଦୋକାନ କରିବା ଆମେ ଆ ଆ ନର୍ସରୀ ଟା ଯୋଉ ରହିବ। ବର୍ଷା ଦିନ ନା ଲୋକ ତାଙ୍କ ଘରେ ଗଛ ପୋତିବା ପାଇଁ ସଜେଇବା ପାଇଁ ଚାହିଁବେ। ତାଙ୍କ ତାଙ୍କ ବଗିଚା ଗୁଡ଼ା ତ ସେଥିପାଇଁ ତାଙ୍କ ତାଙ୍କ ପାଇଁ ଗୋଟେ ନର୍ସରୀ ଖୋଲିଦବା। ମୁଁ ସେଇ କଥା ଭାବୁଥିଲି ତମେ ଯଦି କହିବ ସେଟା ଆଉ ହଁ ତା ସାଙ୍ଗରେ ଆହୁରି ଗୋଟେ ବଢ଼ିଆ କଥା ଅଛି ଯଦି ଆମେ ଝାଲମୁଢ଼ି ଦୋକାନ ଗୋଟେ
ଆରେ ବା ସବୁ ଦୋକାନ ତମେ ହଁ। ସବୁ ତମେ ହିଁ ପିଇଦବ।
ସାର ମୋର ଅସନ୍ଦ ଆସିଗଲାଣି ମୁଁ ଭାବିଛି ଗୋଟେ ଚାର ରୁ ଷ୍ଟାର୍ଟ କରିବି ଦୋକାନ। ହଁ ଚା ଦୋକାନ ଟା ମୁଁ ପୁଣି ଆମ ଘର ପାଖ ରେ ଦଉଛି ଆଉ ଚା ର ଏବେ ଚା ଦଶ ଟଙ୍କା କରିଦେଇଛନ୍ତି। ଖୁସି ର ଖବର ମୁଁ ଥେଟାକୁ ତିନି ଟଙ୍କାରେ ବିକିବି।
ବାହ
ତିନି ଟଙ୍କା ତିନି ଟଙ୍କା ଯୋଉ ଯିଏ ଯିଏ ଦବ। ଶୁଣ ତିନି ଟଙ୍କା ଯିଏ ବି ଦବ କିନ୍ତୁ ପଞ୍ଚ ତିନି ଟଙ୍କା ତ ଚେଞ୍ଜ ତା ପାଖରେ ନଥିବ ପାଞ୍ଚ ଟଙ୍କା ସିଏ ଦବ ହେଲା ତ ପାଞ୍ଚ ଟଙ୍କାରେ ତିନି ଟଙ୍କାରେ ଚା ପିବ ଦି ଟଙ୍କାରେ ମୁଁ ଚକୋଲେଟ ଦେଇକି ବିଦା କରିବି।
ଆ ବେପାରୀ ତମଠୁ ଶିଖିବା କଥା।
ଆଉ ସେଇ କଥା ଭାବିଛି ଆଉ ଯୋଉ ଦି
ହୋଲୋ।
ଯଦି ପକେଟେ ମୁଁ ଗୋଟେ ପକେଟେ ଆଣିଲି ପଚାଶ ଟଙ୍କା ନେଲା ଗୋଟେ ପ ଚକଲେଟ୍ ପକେଟେ ବୁଝିଲ। ପଚାଶ ଟଙ୍କା ଯଦି ପକେଟ ଟା ନେଲା ତାହେଲେ ଯଦି ଗୋଟେ ଚକଲେଟ ର ଦାମ ଦି ଟଙ୍କା ହେଲା। ହେଲା ତା ଦେହେରେ ଧର ଅଛି। ହୁଁ ପଚାଶ ଟା ଅଛି ପଚାଶ ଟଙ୍କାରେ ଶହେ ଟା ଚକୋଲେଟ ସେ ଦେଇଛି। ତା ଭିତରେ ଭର୍ତ୍ତି କରିକି। ହେଲା ମୁଁ ଯଦି ସେଟା ଗୋଟେ କୁ ଦି ଟଙ୍କା ନେଖା ବିକେ। କାଟେ ନାଖା ବିକେ ମୋର ପଚାଶ ଟଙ୍କା ଏଥିରେ ଲାଭ ହେଲା।
ହୁଁ।
ତ ଏକ୍ସଟ୍ରା ଲାଭ ଯେହେତୁ ହେଲା। ତ ମୁଁ ସେଇଟା ଭାବିଛି। ମୁଁ ଚା ଦେବି ତିନି ଟଙ୍କାର ଚକଲେଟ ଟା ବିକମି ଟଙ୍କେ ଟଙ୍କେ ଦି ଟଙ୍କା ପାଞ୍ଚ ଟଙ୍କା ବାସ ବେପାର ହେଇଗଲା ମୋର ଏପଟେ ମୁଁ ଯୋଉ ପଚାଶ ଟଙ୍କା ଚକୋଲେଟ ଆଣିଛି ତାକୁ ଇଏ କରିକି ବିକିବି ପଚାଶ ଟଙ୍କା ଏପଟେ ଲାଭ ପାଇମି ତିନି ଟଙ୍କା ଏପଟେ କିଛି ଅସୁବିଧା ନ ଲସ୍ ଟୋଟାଲ ନାହିଁ ଆଉ ଏବେ ତ ବତିଶ ଟଙ୍କା ହେଇଯାଇଛି କ୍ଷୀର ହଉ କିଛି ଅସୁବିଧା ନାହିଁ ଯେତିକି କ୍ଷୀର ସେତିକି ପାଣି।
ବାସ୍ ଜତି ସେ
ତିନି ଟଙ୍କା ତିନି ଟଙ୍କ ର ଯେତିକି ମୋର ତିନି ଟଙ୍କା ଯେହେତୁ
ଗରିଆ ଗଛ ନୁହ ଗରିଆ ଗଛର ଯୋଉଁ ପାଣି ନାହିଁ ନା ବସ୍ ବସ୍ ସେଟାକୁ ବିି ଦେଇ ଦବ
ନା ନା ସେଇଟା ଦେବିିନି ମୁଁ ସବୁବେଳେ ମିନେରାଲ ୱାଟର ୟୁଜ୍ କରିବି ହେଲା ଭାବିଛି ଯ ଘରୁ ସେ ପାଇପ୍ ଟା ଲଗେଇବି ଏ ସେଟା କନେକ୍ସନ ଦେଇଦେବି ମାନେ ୱାଟର ଟା ଆକ୍ ଗାର୍ଡ ହଁ ସରି ଯୋଉ ଆକ୍ଆ ଗାର୍ଡ ଲଗେଇବି ଆକ୍ଵାଗାର୍ଡ ପାଣିି ରେ ମୁଁ ଚାହା କରିବି। ହେଲା ଆଉ ଲୋକଙ୍କ ପାଇଁ ବୋଟଲ ରେ କିଣିବା ଦରକାର ନାହିଁ ପାଣି। ପାଣି ସପିସେଣ୍ଟ ଦେବି।
ଆଁ ପାଣି କୋଉଥିରେ ଚା ରେ ଦେବୁ ନାଁ କୋଉଥିରେ ହ
ସେଟା ଚା ପିଇବା ପୂର୍ବରୁ ପାଣି ଟିକେ ପିଅନ୍ତି ଲୋକମାନେ। ସେଇଟା ବୋଧେ ଜାଣିନ ଆଉ ଗୋଟେ କଥା ଖୁସି ଖବର ହେଲା ମୁଁ ତା ପାଖରେ ଗୋଟେ ପାନ ଦୋକ ଦୋକାନ ଯୋଉଁ ଚା ଦୋକାନ ଟା ଗଲେ ଖଣ୍ଡେ ପାନ ତ ଖାଇବେ ନା ହେଲା ତ ସେଥିପାଇଁ ଭାବିଛି ପାନ ଦୋକାନ ଟା ଯୋଉ ଦେବି ପାନ ଦୋକାନରେ ଯୋଉଟା ବଜାରରେ ବିକ୍ରି ହଉଛି ପାଞ୍ଚ ଟଙ୍କା ସେଟାକୁ ମୁ ମୁଁ ତିନି ଟଙ୍କାରେ ବିକିବି। କାହିଁକି କୁହ? ତା ସାଙ୍ଗରେ ବି ଗୋଟେ ଅଛି ଏ ଯେ ଯୋଉଁ ତିନି ଟଙ୍କିଆ ଧର ଏପଟରେ ତିନି ଟଙ୍କାରେ ଚା ପିଇଲେ ଦି ଟଙ୍କାରେ ଚକୋଲେଟ ନେଲେ ହେଲା।
ହୁଁ।
ପାନ ଯିଏ ଖାଇବାକୁ ଚାହିଁବ ତିନି ଟଙ୍କାରେ ପାନ ନେଲା। ଦି ଖଣ୍ଡ କୁ କେତେ ଟଙ୍କା ଛଅ ଟଙ୍କା।
ହୁଁ।
ତିନି ତିନି ଛଅ ଚାରି ଟଙ୍କା ଟେ କଣ ଦି ଟଙ୍କିଆ ତ ସେ ନେବନି। ଚାରି ଟଙ୍କା ପଡିଲା ପାଞ୍ଚ ଟଙ୍କା ତ ହଉ ଦିଆ ହବନାଇ ନା ସେଇ ଯୋଉ। ଚାରି ଟଙ୍କାରେ ମୁଁ କଣ କହିବି ନା ଚାରି ଟଙ୍କାରେ ଦି ଦିଟା। ଚକୋଲେଟ ନେଇଯା ଆଉ ଯଦି ପାରୁଛ। ତମେ ଆଉ ଗୋଟେ ନେଇ ଯାଇପାର ଦଶ ଟଙ୍କା ଦେଇକି ଯ ତମେ। ତିନିଟା ନେଇପାର କିଛି ଅସୁବିଧା ନାହିଁ ହେଲା ଟଙ୍କା ଟା କିନ୍ତୁ ଆଉ କଣ। ଟଙ୍କାଟରେ ସେଇ ଚକୋଲେଟ ଗୋଟେ ଧରାଇଦେବି ଆଉ।
ହୁଁ ଠିକ୍ ଠିକ୍।
ଆଉ ସେଇଆ ଭାବିଚି। ଆଉ ଫଳ ଫଳ ମୁଁ ଭାବୁଛି ଆଣିବି। ଯୋଉଁ ଫଳ ଟା ଆଣିବି ବେପାର କରିବା ପାଇଁ ଯୋଉଁ ସେଉ ଆଣିଲି ବଜ ବଜାରରୁ ଯୋଉ ଆଣିବି ସେଟା ଏଇଖୁଣା ସେ ବିକୁଚି ତିନିଶହ ଟଙ୍କା ଆଜି ମୁଁ ଫଳ ପାଇଁ ଯାଇଥିଲି ସେଉ ତିନିଶହ ଟଙ୍କା ଗୋଟେ ଜାଗାରେ କହିଲା ଗୋ ଗୋଟେ ଜାଗାରେ ଦୁଇଶହ ଚାଳିଶ କହିଲା କାହିଁକି କହିଲା କହିଲ? ମତେ ଦେଖିକି ସେ ତିନିଶହ ଟଙ୍କା କହିଲା। ହେଲା। ମୁଁ ସେ ସେଇଭଳିଆ ମୁଁ ଆକ୍ଟୁଲେ ମେଣ୍ଟେନ କରିକି ଯାଇଥିଲି। ମତେ ଦେଖିଲେ ଯେମିତି ଜଣେ ତିନିଶହ ଟଙ୍କା କହିବ ତ ସିଏ ମତେ ଦେଖି ତିନିଶହ ଟଙ୍କା କହିଲା ତ ଆଉ ଗୋଟେ ଜାଗାକୁ ଗଲି ଦୁଇଶହ ଚାଳିଶି ଟଙ୍କା କହିଲା କାହିଁକି କହିଲା? ନା ମୋ ସାଙ୍ଗରେ ମୁଁ ଦି ଜଣ ବଡିଗାର୍ଡ ନେଇକି ଯାଇଥିଲି।
ଆଉ ବଡିଗାର୍ଡଙ୍କୁ ମୁଁ ଲଗେଇଦେଲି ଯେ କୁହ ଯେହେତୁ ତମର ଚିହ୍ନା ପରିଚୟ ତମେ କୁହ ତାଙ୍କୁ କେତେ ଟଙ୍କା ନେବ। ସିଏ କହିଲେ ଯେ ନା ଦୁଇଶ ଦୁଇଶହ ଚାଳିଶି ଟଙ୍କା ସିଏ ନବ କହିଛି ଆ ମୁଁ କହିଲି ଦେଖ ଦେଖୁଛ ସେଠି କହିଲା ମତେ ଦେଖିକି ତିନିଶହ ଟଙ୍କା ଏଠି କହୁଛି ଦୁଇଶହ ଚାଳିଶି। କେବଳ ତମ ଘର ପାଖ ବୋଲି ହେଲା ତ ଏଇଟା ହେଲା ଫାଇଦା। ଆଉ ତାଙ୍କୁ ନେଇକି ଯାଇଥିନି ଯାହା ହଉ ସୁବିଧା ସୁଯୋଗରେ ମିଳିଗଲା ଅଁ ଦୁଇଶହ ଚାଳିଶି ଟଙ୍କା ଦୁଇଶହ ଚା ଚାଳିଶ ଟଙ୍କା ଯୋଉ ସେଉ କହିଲା ବିଶ୍ଵାସ କରିବନି ମୁଁ କହିଲି ମ ତ ତଥାପି ମୋତେ ଡାଉଟ ହେଲା ସେଉଟା ଯଦି ମିଠା ନ ପଡିବ ପାଁଣିଚିଆ ଲାଗିବ ମୁଁ କହିଲି ନା ତମେ ଅଧ କିଲେ ଖରାପ ବି ଲାଗିବ ନା ତାଙ୍କର ଚିହ୍ନା ପରିଚୟ କିଲେ ନ ଆଣଲେ ମୁଁ ମନ ଦୁଃଖ କରିବେ ନା କହିବେ ଯେ ହେଇ କିଲେ ନେଲେ ନାଇଁ। ଅଧ କିଲୋ ନେଲା ଲାଜ ମାଡ଼ିବ ନା ଗୋଟେ ମୁଁ ସେଠୁ କଣ କହିଲି ସେଇଠୁ ଗୋଟେ ପଦେ କଥା କହିଲି ଭାଇ ଆଉ ଏଇଥିରୁ ଏଇଥିରୁ‌ ମୁଁ ଅଧ କିଲେ ସେଉ ନଉଛି କାହିଁକି ନଉଛି ନା ଯଦି ଭଲ ଲାଗେ ପୁଣି ଥରେ ମୁଁ ଆସିକି କିଲେ ନେବି।
ଆଚ୍ଛା ଆଚ୍ଛା।
ଯଦି ମୁଁ ସେଇଠି ସେ କଥାଟା ନ କହିଥାନ୍ତି ତାହେଲେ କଣ ହେଇ ଥାନ୍ତା କଣ ଭାବିଥାନ୍ତା ସିଏ ଭାବିଥାନ୍ତା ଯେ ନା ସିଏ ଭାବିଥାନ୍ତା ଯେ ଏ ଇଏ ଆସିଛି ଏତେ ମାନେ ଭଲ ଦେଖା ହାଉଚି ଚି ସାଣ୍ଡାର୍ଡ ଭଲ ମାନ ଦେଖିବାକୁ ଭଲ ଯଦି କିଲେ ସେଉ ନଉନି ପଳଉଚି ଯଦି ମୁଁ ସେଇଠି କହିଦେଲି ସେଉଟା ମୁଁ ଅଧେ କିଲେ ନେମି ଯଦି ଭଲ ଲାଗିଲା ପୁଣି ଥରେ ଆସିକି ନେବି ବୋଲି, ସେଇଠୁ ତା ମନୋବଳ ବଢିଯିବ ଯେ ନା ଆକୁ ଏତିକି ଟଙ୍କା ଦେଇଥାଏ ଆକ୍ଚୁଲି ଯଦି ଭଲ ଲାଗିଲା ସେ ତ ଆସିକି ନବ ଆଉ କଣ। ନା ଯିଏ ମୋ ସା ସାଙ୍ଗରେ ଯାଇଛି ତାକୁ ଖରାପ ଲାଗିବ ନା ଯିଏ ଦେଲେ ତାକୁ
ଉଁ ହୁଁ।
କିଛି ଖରାପ ଲାଗିବାର ନାଇଁ ତାହେଲେ କୁହ ମୁଁ ଏଠି ଗୋଟେ ବୁଦ୍ଧିମାନ କାମ
ଇଏସ୍ ଇଏସ୍ ୟୁଅର ଦ ବୁଦ୍ଧିମାନ
ହଁ ସେଇଆ ତ କୁହ ତମେ ମୋ ସାଙ୍ଗରେ ଏବେ ବିଜନେସ୍ କରିବାକୁ ମାନେ ବ୍ୟବସାୟ କରିବା କରିବାକୁ ରା ରେଡି କିନା